ହଁ ଝିଅ ନମସ୍କାର ନମସ୍କାର। ଝିଅ କେମିତି ଅଛୁ?
ବହୁତ ଭଲ ଅଛି।
ହଁ ଭଗବାନ କରନ୍ତୁ ସବୁବେଳେ ଭଲରେ ଥାଆ। ସମସ୍ତଙ୍କୁ ଭଗବାନ ସବୁବେଳେ ଭଲରେ ରଖନ୍ତୁ। ଆଉ ଆଉ ରଜ କେମିତି ହଁ ମୋ ଦେହ ଠିକ୍ ଅଛି। ତମ ଦେହ ଠିକ ଅଛି? ଏବେ ବା ବହୁତୁ କାମରେ ମୁଁ ମୋ କୁସ୍ ସମସ୍ତେ ମତେ ଆଉ କେହି ଭଲ ପାଉନାହାନ୍ତି ମୁଁ କାହା ସାଙ୍ଗେ ଟିକେ କଥ ଥା ହେଇପାରୁନି ବହୁତୁ ୱାର୍କ ଲୋଡ଼ ମୋ ଉପରେ ନାଇଁ ସତରେ।
ତ ଆମେ ଭଲ ପାଉଚୁ କିନ୍ତୁ ଜାଣିଚୁ ଯେ ବହୁତୁ କାମରେ ବ୍ୟସ୍ତ ରହୁ
ଅ ହଁ ଏଇନେ ଟିକେ ନାଙ୍ଗୁ ଫ୍ରି ପାଇଲିି କଣ କି? ଏଁ ଏଁ ଏଁ ଡ଼କେଇଛନ୍ତି ଗୋଟେ ଜାଗା ଯିବି। ସେଇ ସମୟ ଭିତେରେ ଟିକେ ଟାଇମ୍ ଦେଇକି ମୁଁ କହିଲିି ନାଇଁ ଝିଅ ମନ ଦୁଃଖ କରୁଥୁବ ଟିକେ କଥା ହେଇ ପଡେ
ନାଇଁ କଲୁ ଭଲ ନା ଆଉ ମୁଁ କଥା ହେଲା ବେଳକୁ ପଚାରିଚି ଅପା ଆ ଆ ଆ ଅପା ବ୍ୟସ୍ତ ଅଛନ୍ତି କାମରେ।
ଆହୁରି ଅବ ମତେ ଲାଗିବ ତିନି ଦିନି ଟିକେ ବ୍ୟସ୍ତ। ହଲକା କାମ
ଗୋଟେ ଯ କାମରେ ଅଛୁ ଏତିକି ତ ମିଳୁନି ନିଜେ ଏ ଏ ମେ ହେତିକି ପରିଶ୍ରମ କରୁଚୁ ଦିନ ରାତି ଖଟୁଚୁ ଆଉ ହେଇଟା ତ ଲାଇଫ୍।
ହଁ ତାପରେ ତ ହାଲକା ହେଇଯିବ ଏଇ ଅପ ମାନେ କଣ ଅସୁବିଧା ହଉଚି କି ଅପଲୋଡ଼ କାମ ଗୁୁରା ନା ତେଣୁ ଟିକେ ମତେ ଅସ୍ ସୁବିଧା ହଉଚି ତିନି ଦିନି ପରେ କାମ ହେଲେ ବି ସେଟା କଥା ହେଇକିରି କାମ ବି କରିହବ। ହଁ ଆଉ କେମତି କଣ ରଜ ସବୁ ପାଳନ କଲ?
ରଜ ତ ଅ ଅ ଆମର ଯାହା ଉଁ ପ୍ର ପ୍ର ଥମ ଦିନ ଆମ ଗାଁରୁ ମୋର ଯୋଉ ସାଙ୍ଗ ଢ଼େଙ୍କାନାଲରେ ବାହା ହେଇଚି
ହୁଁ ହୁଁ।
ତାଙ୍କର ଗୋଟେ କେଉଟ ଘର ତାଙ୍କର ଗୋଟେ ବଡ ପାର୍କ ଅଛି। ବଡ ପାର୍କ ମାନେ ବାରଗୁଣ୍ଠୁର।
ହୁଁ ସଫା ହେଇଚି।
ବୁଝିଲୁ କି?
ହଁ।
ବାରଗୁଣ୍ଠୁ ର ଗୋଟେ ବଡ଼ ଏରିଆ ଟେ ତାଙ୍କର ବୋଟିଙ୍ଗ ଅଛି ପାର୍କ ଅଛି ସୁଇମିଙ୍ଗ ପୁଲ ଅ ଅଛି ଲୋକ ହେଠେ ଭ ଏଇ ମାନେ ଉଁ ସେଟାକୁ କହୁଚନ୍ତି ଜତନ ନଗର।
ଅ ଜତନ୍ ନଗର ରେ ହଁ ହଁ ହଁ ମୁଁ ଜାଣିଚି ଜାଗା ଦେଖ
ମତେ ଏ ଏ ହଁ ସିଏ ମତେ ଇନଭାଇଟ କରିଥିଲା କି ଆସିବୁ। ମୁଁ ଯାଇଥିଲି ସେଠେ ସବୁ ଇଏ ଥିଲା କିନ୍ତୁ ଜୋରରେ ହେତବେଳକୁ ବର୍ଷା ପବନ ଆସିଲା। କିନ୍ତୁ ତଥାବି ସବୁ ଦୋଳି ଖେଳା ଖେଳି କଲୁ ଇଏ କଲୁ ଏଇ ଫଟୋ ଉଠା ଉଠି ହେଲୁ ତାପରେ ଆସିଲୁ ଆଉ କୋଡ଼ିଏଟା ଖଣ୍ଡେ ଦୋଳି ପଡିଥିଲା।
ନା ତାହାଲେ ଖୁସି ବି ଲାଗି ଥିବ ଆଉ ନାଇଁ କି?
ହଁ ମଲା ଆଉ କିଆଁ କହୁଚୁ କେତେ ସଜାବାଜ ହଉ କି କେତେ ଗାଡ଼ି ଥିଲା।
ହୁଁ।
ତାପରେ ସାଙ୍ଗ ଟା ଡାକିଚି ମାନେ ବୁଝିଲୁ କି?
ହୁଁ।
ମୁଁ ଆଉ ଏଇଠେ ତ କିଛି ଦୋଳି ଫୋଳି ନାଇଁ ମୁଁ ଭାବୁ ଥିଲି ଘରକୁ ଯିବି ଭାରି ବୋଲି କିନ୍ତୁ ମୋ ସାଙ୍ଗ ଯେତବଳେ କଲ କଲା ତାପରେ ଗଲି ଯେ ଆ ଆକ୍ଚୁଆଲି ବଢ଼ିଆ ସଜେଇଚନ୍ତି କୋଡ଼ିଏଟା ଖଣ୍ଡେ ଦୋଳି ପକେଇଛନ୍ତି ଖାଇବା ପିଇବା ସବୁ ପଡିଚି ମଝିରେ ମଝିରେ ତମ୍ବୁ ଟଣା ହେଇକିନି ଟିକେ ଷ୍ଟାଇଲ୍ ରେ ଚେୟାର୍ ଚାରି ଚାରିଟା ପଡିଚି ମାନେ ତୁ ବସା ଉଠା କରିବୁ।
ଯାହା ହଉ ସେଥିପାଇଁ କଣ୍ କି କିଛି ଖର୍ଚ୍ଚ କରିବାକୁ ପଡେ ନା ଟିକେଟ୍ ଫିକେଟ୍ ସିଷ୍ଟମ୍ ନା କିଛି ନାହିଁ?
ମୁଁ ଯେହେତୁ ସାଙ୍ଗ ମୁଁ ତ ଫ୍ରି ରେ ଯାଇଥିଲି କିନ୍ତୁ ଏଠେ ଏଣ୍ଟ୍ରି ହେଲା ତିରିଶ୍ ଟଙ୍କା।
ହଁ। ହଉ- ହଁ। ଆଉ ତାହେଲେ ଭଲରେ ଭଲରେ ତମର ଗଲ ଆଉ ମୁଁ କେତେବେଳେ ଯାଏ ତମ ସେଇ ସାଙ୍ଗଙ୍କ ପାର୍କକୁ ଯିବା ବୁଲି।
ହଁ- ନାଇଁ
ହଁ ମାନେ ସମୟ ଦଉନି କେତେବେଳେ ଟିକେ ଫ୍ରି ହେଲେ ଯିବା ଆଉ।
ହଁ ଲୋକ କୁଆଡୁ କୁଆଡୁ ଆସୁଚନ୍ତି ନା ତାପରେ ଏଇଠି ଏ ପାଖରେ ଆଉ ଗୋଟେ ମାନେ ଏଇ ପାଖେରେ ବନମାଳୀ ପ୍ରସାଦ ସେଇଠି ବି ସବୁ ସଜାସଜି ହେଇ ଥିଲା ଆହୁରି ଭଲ। କିନ୍ତୁ ମୁଁ ଯଉ ହଁ- ହଁ- ହଁ- ହଁ। ହଁ। କିନ୍ତୁ ମତେ ଆଉ ଏଇ ଯଉ ଦି ଦିନ ଯଉ ବର୍ଷା ପବନ ଆଇଲା ଯଉ ପବନ ମତେ ସବ୍- ମାନେ ବହୁତ୍ ଜୋରେ ଥଣ୍ଡା ହେଇଯାଇଥିଲା।
ଓହୋ ଆଉ ଯାହାହେଲେ ତ ତୋର ବି ଥଣ୍ଡା ବି ରୁହେ ଆଉ।
ହଁ କିନ୍ତୁ ତମ ଗାଁରେ ତ ବଢିଆ କରୁଥିଲ।
ହଁ ଏବେ ରଜ କରିଥିଲେ ଉତ୍ସବ ପୁରା ଟେଣ୍ଡ୍ ଫେଣ୍ଡ୍ କରି ଝିଅ ମାନେ ବହୁତ୍ ପ୍ରକାର ତାଙ୍କର ସବୁ କରିଥିଲେ ପ୍ରତିଯୋଗିତା ତାଙ୍କର ନାଚ ରଖିଥିଲେ ଛୋଟ ଛୁଆଙ୍କର ଗୋଟ୍ ଏ ବଡ ଛୁଆଙ୍କର ଆଉ କବାଡି କରିଥିଲେ ଯେ କବାଡି ଟା ହଁ ହେଇ ପାରିଲା ବର୍ଷା ଆସିବା ପୂର୍ବରୁ କରିଦେଲେ ଆଉ ତାଙ୍କର ଅଲଗା ଅଲଗା କଣ ସବୁ ରଖିଥିଲେ ମୁଁ ତ ଯାଇ ପାରିଲିନି ଆ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ ସବୁ ଝିଅ ମାନଙ୍କୁ ପ୍ରାୟ ଆଉ ଗୋଟେ ଖୁସିରେ କରୁଚନ୍ତି ଛୁଆମାନେ ଆଉ ଦେଖ୍ ଦେଖା ଶିଖା ଓଡିଶା ଆଉ ଧୀରେ ଧୀରେ ସବୁଆଡେ ପ୍ରସାର ପ୍ରଚାର ଆଉ।
ଆଉ ତମ ଗାଁରେ ନାହିଁ ଯାହା ବଢିଆ ନା ଆମ ଗାଁରେ ଦେଖୁନୁ ଗୋଟେ ଦୋଳି ବି ନାହିଁ।
ହଁ ନାଇଁ ଦୋଳି ହଁ ଦୋଳି ଫୋଳି ସଜେଇଥିଲେ ଦୋଳି କରିଥିଲେ ଆଉ ଖାଇବା ପିଇବା ବି ତାଙ୍କର ତିନି ଦି ଦିନ୍ ନା ତିନି ଦିନି ରୋଷେଇ ବାସ କରିକି ସମସ୍ତ ଝିଅ ମାନଙ୍କୁ ଖାଇ ପିଇବାକୁ କରିଥିଲେ ତାଙ୍କର ଗୋଟେ ଚାନ୍ଦା ସିଷ୍ଟମ୍ କରିଥିଲେ ଝିଅ ମାନଙ୍କୁ ଯିଏ ଯାହା ଖୁସି ରେ ଦେବେ ଗାଁ ଲୋକ ସାଇ ଲୋକ। ଝିଅ ମାନଙ୍କ ଖୁସିରେ ଗୋଟେ କରିଥିଲେ ତାଙ୍କର ଆଉ ଖର୍ଚ୍ଚ କରିକି କରି ଥିଲେ ଆଉ ନା ମିସ୍ତ୍ରୀ ଡାକିକି ଦୋଳି ସଜାଡିଥିଲେ ଏମିତି ଯାହା ଯଉ ମିସ୍ ମିସ୍ତ୍ରୀ ଡାକିକି ଯଉ ଦୋଳି ନୂଆ ପ୍ରକାର ଦି ତିନି ଜଣ ବସିକି ତାକୁ ବାହିବେ ଏବଂ ଚକ୍ରି ଭଳିଆ ବୁଲିବ। ମୁଁ ତ ଆଉ ଯାଇପାରିନି ଭିଡିଓ ଛାଡ଼ିଥିଲେ ସବୁ ଦେଖୁଥିଲି।
ହଁ -ହଁ -ହଁ ମୁଁ କେତେ ଜଣଙ୍କର ଭିଡିଓ ଦେଖିଥିଲି ନୂଆ ଏ ଯଉ ବୁଲିବେ ଚାରି
ହଁ ସେଇଟା ସେଇ ଦୋଳି କରିଥିଲେ ବୁଲୁଥିଲେ ମୁଁ ଦେଖି ଥିଲି ଆଉ ତ ଯାଇ ଡାକିଥିଲେ ମତେ କିନ୍ତୁ ମୁଁ ଯାଇପାରିଲିିନି।
କଣ କରିବୁ କାମରେ ବ୍ୟସ୍ତ
ହଁ- ହଁ ତାପରେ ଯିବୁ କଣ ଧାଇଁକି ପଳେଇ ଆସିବୁ କି ଯାହାହେଲେ ସମସ୍ତଙ୍କୁ ଦେଖିଲେ ସେଠି ସମୟ ଯାକ ଯିବ ସେଠି। ହୁଁ
ଏଇଆ ତାହାଲେ କଥା। କିନ୍ତୁ ହଉ ତମର ତ ବଉ କହିଲା- କହିଲା ଆଲ ଝିଅ ଯାଇ ଥିଲେ ହେଇଥାନ୍ତା ମୁ କହିଲି ଟିକେ ଆଗୁଆ କହିଥାନ୍ତୁ
ହୁଁ ହୁଁ ହୁଁ ହୁଁ ହଁ ତ କିଏ ଜାଣିଛି ନାଇଁ ମୁଁ ବି ଏବ ବର୍ଷ ମ ପାଇଁ କାହାକୁ କିଛି କହିପାରିଲିନି କି ମୁଁ ଜାଣିଛି ଅ ମାନେ ମୋର ବହୁତ କାମ ରହିଲା ତ ମୁଁ କାହାକୁ ସମୟ ଦେଇପାରିବିନି ନା ମତେ ନିଜକୁ ଭଲ ଲାଗିବନି
କଣ ହେଲା ସେଟା ବି ତ ତାଙ୍କ ଗାଁ ନା ଯାଇପାରିଥାନ୍ତା
ହଁ ହଁ ହଉ ଯଦି ଆରମ୍ଭ କଲେ ଏଟା ନିଶ୍ ତ ସବୁବେଳେ ବି କରିବେ
ହଁ ହଁ ମୁଁ କହିଲି ତୁ କହିଲୁନି ଯାଇଥାନ୍ତେ ସେ କହିଲା ହଁ ଆଉ ଦେଖିବା ହଉନ ଆର ବର୍ଷ ଯିବା ଆଉ
ହଁ ଯେହେତୁ ଏଟା ସେ କରିଛନ୍ତି ଆଉ ଏଟା ଏତିକିରେ ସାରି କରିବି ନିଶ୍ଚୟଟା ସବୁ ବର୍ଷ କରିବେନା ଆଉ
ଯାହାହେଲେ ରଜ ଟା ଆଉ ଯାହା ନଉନଉ ଓଡିଶାରେ ରଜ ହଉଛି ଫେମସ୍ ତାକୁ ଜମା ତମେ ତୋଳି କରିବନି କି ଆମ ଗାଁରେ ଜମା ତୋଳି ନାହିଁ ଗୋଟେ ବି ଦୋଳି ନାହିଁ ଆମ ଗାଁରେ
ନାଇଁ ମୁଁ ତ ଶୁଣିଛି ଆଗରୁ ତମ ଗାଁରେ ବହୁତ ମେସିନ ଦୋଳି ଦୋଳି
ବୋହୁଏ ଏଇପାଳି ଗୋଟେ ବି ହେଇନି
ଏବେ ସବୁ କାର୍ଯ୍ୟ ବ୍ୟସ୍ତ
କଣ ନାାଇଁ ଛୁଆ ଝିଅ ମାନେ କଣ ଖେଳୁନାହାନ୍ତି ଏତିକି ଯଦି କହିଥାନ୍ତି ପୁଅ ପିଲାମାନଙ୍କୁ କେକା ଭାଇ ମାନଙ୍କୁ ଦଳି କରିନେ ନଁ ଥାନ୍ତେ
ଆଉ ଏବେ ତ ସବୁ ମୋବାଇଲ ରେ ବ୍ୟସ୍ତ ରହିଲେ ଚିପିକି ଚାରିଆଡ଼େ କନେକ୍ସନ କରିବେ ଆଉ ଏସବୁ
ନହେଲେ କଣ ପାଇଁ ଶୁଣୁ ନିଜ ଗାଁରେ ତମର ଜାଗା ଅଛି ଇଏ ଅଛି ଅନ୍ୟ
ଏଟା ବର୍ଷକୁ ଥରେ ଗୋଟେ ଖୁସି ଲାଗେ
ଆଉ ତାପରେ ଯେହେତୁ ଝିଅ ମାନଙ୍କର ର ଘର ଘରକା ତ ଝିଅ ଥିବେ ଏଇ ପୁଅ ପିଲା ଯାଙ୍କ ଦୋଳି କରିବା କଥା ନା
ଆଉ ତମ ଝିଅ ପାଇଁ ଏବ ବର୍ଷ କେତେ ଝିଅକୁ କେତେ ଏତେ ସଜେଇକି ସବୁ ଫଟୋ ଛାଡିଥିଲ ଦେଖିକି ଡ୍ରେସ୍ ଫେସ୍ ସବୁ ଭଲ ଭଲ କରିଥିଲ ହେଲେ ସମୟ ପାଇନି ତମକୁ ମାନେ ଜଣେଇବା
ହଁ ମୁଁ କଥା ହେଇଥିଲି ଆମ ସାନ ଭାଉଜ ସହିତ କହୁଥିଲି ମୁଁ କହିଲି ଡ୍ରେସ୍ ରାକ ଭଲ ଲାଗିଲା କି ନହିଁ ସେ କହିଲା ହଁ ହଁ ଭଲ ତ ତତେ ଭଲ ଲାଗିଲା।
ହଁ ଭଲ ଲାଗିଲା ସବୁ ଦେଖୁଥିଲି ମୁଁ ଦେଖୁଛି ନା ସିନା ସମୟ ଦେଇପାରୁନି ଦେଖୁଛି କମେଣ୍ଟ ବି କଣ ଟିକେ ଦେବି ବୋଲି ବି ସମୟ ନାହିଁ ମତେ।
ଲାଷ୍ଟ ଦିନ ଗୋଟେ ଫ୍ରକ୍ ବନେଇଛି ସେ ଫ୍ରକ୍
ଲାଷ୍ଟ ଦିନ ଆଉ ଦେଖିନି ମୁଁ ଆଉ ଦେଖିନି।
ସେ ଫ୍ରକ ଟା ମୁ ଛାଡିିନି ମୁଁ ପଠେଇଦେବି ତ ହ୍ଵାଟସପ୍ କୁ ଦେଖିବୁ? ଓ ସେଇଟା ଆଉ ଛାଡିନି।
ଆ ତମେ ତ ସେଇଥିରେ ଭଲ ସିଲେଇ ଶିଖିକିରି ସବୁ କାମ କରି ପାରୁଛ। ଏଇଟା ଭଲ କଥା ଆଉ ଆଜିକାଲି ଯୁ ଗରେ ବି ଝିଅ ମାନେ ସବୁ ଜିନିଷ ଜାଣିବା ଦରକାର ନୂଆ ନୂଆ ଡିଜାଇନ ର ସବୁ ଡ୍ରେସ କରିପାରୁଛ
ଓ ଗମେଣ୍ଟ ରୁ ଯୋଉ ସୁଭଦ୍ରା ଆସିଲା ଯିଏ ସିନା ଠିକ ରେ ମାନେ କରିପାରିଲାନି ବ୍ୟବହାର କିନ୍ତୁ ଯୋଉମାନେ କରିଛନ୍ତି ବହୁତ ଉପକୃତ ହେଇଛନ୍ତି।
ନାଇଁ ଭଲ ନା ସରକାର ଏ ଗ ସରକାର ତ ଶୁଣୁ ସରକାର ଆଉ କଣ ପାଇଁ ଦେଇଛି ଏଇଟା ସ୍ଵାବଲମ୍ବୀ ହୁଅ। ସ୍ୱାବଲମ୍ବୀ ଲୋକ କହିଲେ ପାଞ୍ଚ ହଜାର ଟଙ୍କା ଗୋଟେ ଗୋଟେ କିସ୍ତିରେ କଣ ସ୍ୱାବଲମ୍ବୀ ସେଇଥିରେ ବି ସବୁ ହେଇପାରିବ। ମାନେ ଯେକୌଣସି ଜିନିଷ ଅଳ୍ପରୁ ବି ତମେ ଆରମ୍ଭ କରିବ ଧୀରେ ଧୀରେ ସେଇଟା ବଢ଼େଇବ ଆଉ ଆମେ ଖାଲି ସବୁ ସରକାର ଆମକୁ ସାହାଯ୍ୟ ତ ସେଇଟା ଭାବିଲେ ହବକି? ଆମେ ବି କିଛି ସେଥିରେ ମିଶିବାକୁ ପଡିବ। ଆଉ ଉଁ ସରକାର ଧର ଆମକୁ ଏଇଟା କିଛି ପ୍ରୋସ ଉତ୍ସାହନ ଆମର ଆସିଥିଲା ଉତ୍ସାହିତ କରିବା ପାଇଁ ଆମେ ତାକୁ କେମିତି
ବା କିନ୍ତୁ ବହୁତ ଲୋକ ତାକୁ ଖାଲି ନର୍ମାଲ ଖାଇକି ଖର୍ଚ୍ଚ କରିଦେଲେ ନା। ଶୁଣୁ ହେତିକି ହେ ତିକି ଇନଭେଷ୍ଟ କରିକି ସେମାନେ ବିଜନେସ୍ ଷ୍ଟାର୍ଟ କରିପାରିଥାନ୍ତେ କି ନାହିଁ?
ହୁଁ।
ଗମେଣ୍ଟ ତ ସେଇଥି ଯୋଗୁ ଦେଇଛି ନା? ଆଉ କଣ ଆଉ କୋଉଥି ପାଇଁ ଦେଇଚିକି ଆଉ। କହିଲି ଗମେଣ୍ଟ ତ ସେଇଥିପାଇଁ ଦେଇଥିଲା କି ଲେଡିଜ ମାନେ ମାନେ ସେଥିରେ ଉପକୃତ ହେବେ କିଛି କିଛି ଇଏ କରିକି ଘରେ ବିଜନେସ କରିବେ।
ହଁ ନିଶ୍ଚନ୍ତ।
ତିନି ପାଲୋକ ଖର୍ଚ୍ଚ କରିଦେଇଛନ୍ତି ଆଉ ଦି ପାଲୋକ
ହୁଁ ହୁଁ ଯାହା ହ ଏଇଟା ଖୁସି ଲାଗୁଛି ଏଁ ତମମାନେ ଭାଇ ଭଉଣୀ ପାଖାପାଖି ସବୁ ରହିଛ ଛୁଆଙ୍କୁ ପାଠ ପଢଉଛ ସମସ୍ତେ ସମସ୍ତଙ୍କ ଦୁଖ ଭାଗିଦାର ହେଇ ପାରୁଛ ଏଇଟା ଗୋଟେ ବଡ ଜିନିଷ।
ଏଇ ବର୍ଷଟା ତେଣୁ ତମେ ଆସିବ ଭାରି ଏପାଳି ଲକ୍ଷ୍ମୀ ପୂଜା ବୁଲିକି ଯିବ ହାରି ହେଲା।
ହଁ ଲକ୍ଷ୍ମୀ ପୂଜା ତ ଯାଇପାରୁନି ମୁଁ ଦି ବର୍ଷ ହେଲା ଯାଇପାରୁନି
ଯାଇପାରିନ କିନ୍ତୁ ଆପରଠୁ ସବୁ ବିଚ୍ଛେଦ ହେଇଯିବେ ତେଣୁ ତମେ ଚେଷ୍ଟା କରିବ।
ଇଆ ପରଠୁ ବିଚ୍ଛେଦ ନାଇଁ କି ସେ ବିଚ୍ଛେଦର ମିଳନ ଭିତରେ ଆମେ
କାରଣ ବିଚ୍ଛେଦରେ ଆମେ ବି ହେପଟକୁ ଯିବୁ ନା ଆମେ ବି ବିଚ୍ଛେଦ।
ସତରେ କି?
ହଁ ହଁ ହଁ।
ଓ ହ
ସେଥିପାଇଁ କହିଲି କି ତମେ ସତ ଚେଷ୍ଟା କରିବ ସପରିବାରେ ଆସିବା ପାଇଁ।
ଦେଖିବା ଆଉ, କଣ ଗୋଟେ କରିବା ଆଉ? ସେମିତି ଆମେ ଧର ଗୋଟେ ପ୍ଲାନିଂ କରିଛେ କିନ୍ତୁ ସେଇ ସମୟରେ କଣ ଘଟିବ ଆମେ କହିପାରିବା କି? ଯିବା ପାଇଁ ତ ଗୋଟେ ଜିନିଷ କୁ ଉପଭୋଗ କରି ଆର ସମସ୍ତଙ୍କର ଖୁସି ଥାଏ ଦେଖିବା ବୁଲିବା ଜିନିଷ କିଣିବା ଗୋଟେ
ନାଇଁ ଏଇପାଳି କଣ ଏଇପାଳି ତୁ ଚେଷ୍ଟା କରିବୁ। କାରଣ ଏମାନେ ଦେଖି ନାହାନ୍ତି ଟିକେ କେବେଠୁ ଭାଉଜ ହରିକା ଆମର।
ହଁ ଦେଖିବା ଆଉ ଅଛି ତ ଟାଇମ୍ ଆଉ।
ହଁ ହଁ ଟିକେ ଚେଷ୍ଟା କରିବ ଦେଖିବାପାଇଁ। ମୁଁ ଅଜି ଖାଇଛି ପିଠା, ପିଠା ଖାଇଛି। ପିଠା ସହିତ ନାଲି ଯୋଉ ଚଣା, ଆଳୁ ଯୋଉ ମିଶେଇକି କଷା।
ଆ ହା ବଢିଆ ଜିନିଷ ଆଉ, ସ୍ୱାସ୍ଥ୍ୟ ପାଇଁ ଭଲ। ସେଟା ବି ଦେହକୁ ମାନେ ଶକ୍ତି ଯୋଗେଇବ।
ହଁ, ନାଇଁ ସେଇଟା ତ ଭଲ ହେଲଦି ନା।
ହଁ, ହଁ, ଆ ହଉ ଝିଅ ମୁଁ ହଁ ଟିକେ ମାନେ ଅଲଗା କାମ ଟିକେ ମୋର ମନେ ପଡିଗଲା କରିବାର ଅଛି। ତ କେତେବେଳେ ଫ୍ରି ହେଲେ ଟିକେ ଲଗେଇବ କଥା ହେବା। ହଉ ନହେଲେ ମୁଁ ଲଗେଇବି। ମୁଁ ଫ୍ରି ହେଲେ ଲଗେଇବି ନିଜେ। ହଉ ବାଏ।
ହଁଅ
ଚାଟର ଘର।